ସେଟା ବନ୍ଦ କରେ।
ତା ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ।
ହଁ ଦିଦି ନମସ୍କାର।
ହ୍ୟାଲୋ।
ହଁ ଦିଦି ନମସ୍କାର।
ହ୍ୟାଲୋ।
ଦିଦି ନମସ୍କାର।
ମୋ କଥା ଶୁଭା ଯାଉଛି
ହଁ ଶୁଣା ଯାଉଛି ତମକୁ ମୋ କଥା ଶୁଭା ଯାଉନି କି
ନାଁ
କିଛି ବି ଶୁଭା ଯାଉନି
ହ୍ୟାଙ୍ଗ୍ ହଉଛି ଫୋନ୍
ହଁ ଟିକେ ରୁହ ଟିକେ ସମୟ ରୁହ ହ୍ୟାଲୋ
ହ୍ୟାଲୋ ହ୍ୟାଲୋ
ହ୍ୟାଲୋ ଏବେ
ହ୍ୟାଲୋ
ହଁ ଏବେ ଶୁଣା ଗଲା
ଶୁଭୁଛି
ହଁଜେ କିଛି ବି ସୁଭା ଯାଉନି କି
ଏ ଏ ଏବେ ଶୁଭା ଯାଉନି
କିଛି ବି ଶୁଣାଯାଉନି
ଟିକେ ଜଷ୍ଟ୍ ଶୁଭା ଯାଉଛି ତାପରେ ଆଉ କିଛି ଶୁଭା ଯାଉନି
ଟିକେ ସିଆଡକୁ ଗଲ
ଯାଅ ସେଠିକି ତମେ ଯାଅ ହାଁ ଯାଅ ତମେ ହ୍ୟାଲୋ
ହଁ ଏବେ ଶୁଣୁନ
ହଉଛି ଫୋନ
ହଁ ଯେ ଟିକେ ବି ଶୁଣା ଯାଉନି କି ମୋ କଥା
ହଁ ଏବେ ଶୁଣା ଗଲା
ହଁ ହଁ କଣ କରୁଛନ୍ତି
ଏବେ ଶୁଭା ଯାଉନି
ଆଉଥରେ ଶୁଣା ଯାଉନି ହ୍ୟାଲୋ
ହ୍ୟାଲୋ ହ ଶୁଭା ଯାଉଛି ଫିର୍ ଶୁଭା ଯାଉନି
ହଉ ଟିକେ ଧୀରେ ଧୀରେ ଶୁଣାଯିବ ଟିକେ ସମୟ ଅପେକ୍ଷା କରି ଶୁଣିବ ହେଲା ଜଲଦି ଜଲଦିରେ ଉତ୍ତର ଦବନି ବୁଝିପାରିଲ ହ୍ୟାଲୋ
ହଁ ଦିଦି କୁହ।
ତମେ ମୋ ଦିଦି ମୁଁ ତମ ଦିଦି ନାଇକି ଆମେ ଦିଦି ଡକାଡକି ହେବା ଆଉ
ହଁ।
କଣ କରୁଛ ଦିଦି କୁହ ତମେ ଆଗକୁୁହ।
ଛାତ ଉପରେ ବସଛି।
ହଁ। ଆଚ୍ଛା ଦିଦି ଏବେ ଗୋଟେ ପର୍ବ ଆସୁଛି ଜାଣିଛ ତ ଆଗକୁ
ହାଲୋ।
କଣ କହିଲି ଦିଦି ମୁଁ ଏବେ ତମେ କାନ ରେ ଫୋନ ଦେଇନ କି?
ଏବେ ବି କିଛି ଶୁଭାଯାଉନି।
ମୁଁ କହିଲି ଆଗକୁ ଗୋଟେ ପର୍ବ ଆସଛି ଜାଣିଛ କି ନାଇଁ?
ରଥ ଯା ତ୍ରା
ରଥଯାତ୍ରା ରଥଯାତ୍ରା ରେ କଣ ହୁଏ ଜାଣିଛ କୋଉ ମାସରେ ପଡେ?
ଆଷାଢ଼ ମାସରେ।
ଆଷାଢ ମାସ ପରେ କୋଉ ମାସ?
ଶ୍ରାବଣ।
ଭଲ ଭଲ ବହୁତ୍ ଭଲ ସବୁ ତମେ ଜାଣିଛ ନାଇଁ କି ଦିଦି।
ତମ ଶୁଭାଯାଉନି ତମ କଥା କିଛି?
ଟିକେ ରହିକି ଶୁଣ ମୋ କଥା ଶୁଣାଯିବ।
ମାନେ ଶୁଭାଯାଉଚି ତାପରେ ପୁଣି ଶୁଭା ଯାଉନି।
ତମେ ଟିକେ ଧୀରେ କଥାହୁଅ ମୋ କାନ ଫାଟି ଯାଉଛି। ବାରମ୍ବାର ହଁ କହିବନି ମତେ ଶୁଣା ଯାଉଛି ଆଜ୍ଞା ଏମିତି ପ ଶବ୍ଦ ଉଚ୍ଚାରଣ କରିବ ବୁଝିଲ।
ହଁ।
ପୁଣି ଥରେ।
ଆଜ୍ଞା।
ଭଲ ଦିଦି ବହୁତ୍ ଭଲ। ଆଚ୍ଛା ରଥଯାତ୍ରା ରେ ପୁରୀ ଯିବ?
ହାଲୋ।
କାହିଁକି ରଖୁଛି ରଥଯାତ୍ରା ବିଷୟରେ ଟିକେ କଥା ହେବା ପୁରୀ ଯିବ କି?
ମତେ ନିଦ ଲାଗୁଛି।
ହଁ ଆଉ ଟିକେ କଥା ହେଇଯାଅ। ଭଗବାନଙ୍କ କଥା ଯେତେବେଳେ ପଢିଛି ଆଉ ଟିକେ କଥା ହେଇଯିବା।
ହାଲୋ।
ହଁ, ଦିଦି ଶୁଣା ଯାଉଛି?
ମତେ ନିଦ ଲାଗୁଚି।
ଦିଦି ଆଉ କଥା ହେଇଯାଅ ଆଉ ଟିକେ ପୁରୀ ଯିବା ବିଷୟରେ କରିଥିବା।
ହୁଁ।
ପୁରୀ ପୁରୀ ଯିବା କି?
କିଛି ଶୁଭା ଯାଉନି।
ପୁରୀ ରଥଯାତ୍ରାକୁ ପୁରୀ ଯିବା କି ରଥଯାତ୍ରା କୁ?
ହଁ।
ରଥଯାତ୍ରା କୋଉ ତାରିଖ ତାରିଖରେ ପଡୁଛି ଜାଣିଚ? କାହିଁ କହିଲ ଟିକେ।
କଣ କହିବି।
ରଥଯାତ୍ରା କେଉଁ ତାରିଖରେ ପଡୁଛି?
ଷୋହଳ ତାରିଖରେ ଆଷାଢ଼ ମାସ ଷୋହଳ ତାରିଖ।
ଓହୋ ତାହେଲେ ଏଥର ପୁରୀ ଯିବା ମିଶିକି ଯିବା କଣ କହୁଚ?
ଶୁଭା ଯାଉନୀ ପୁଣି।
ମୁଁ କହିଲି ଦିଦି ଏଥର ପୁରୀ ଯିବା ମିଶିକି କଣ କହୁଚ?
ହଁ ଯିବା।
ଯିବା ତ ସତରେ ଠକିବନି ତ ମତେ।
ହଁ।
ସତ କହୁଛ?
ହଁ।
କିଏ କିଏ ଯିବା କୁହ?
ସମସ୍ତେ ଯିବା ଆଉ।
ସମସ୍ତେ ମାନେ ତମ ପରିବାର ଆ ଆମ ପରିବାର ମିଶିକି ଯିବା ତ?
ହଁ।
ହଉ କଣ କଣ ନେଇକି ଯିବା ଜଗା ପାଖକୁ?
ଯିବା।
ସବୁ ମମାନେ କଣ କୁହ ସେମିତିରେ କଣ ଯିବ ସବୁ।
ଡ୍ରେସ୍।
ହୁଁ
ଆହୁରି ମେକପ୍ ସାମାନ ମେକଅପ୍ ହେବା ପାଇଁ।
ମେକଅପ୍ ସାମାନ ମାନେ କଣ ଯେଉଁ ମୁଖରେ ଲଗାନ୍ତି ମୁହଁରେ?
ହଁ।
ତମେ ସେଇଟା ମୁହଁରେ ଲଗାଅ କି?
ହଁ ତମେ ବି ତ ଲଗାଅ।
ମୁଁ ଲଗେଇଛି ତମେ କେବେ ଦେଖିଛ?
ଆ ଦେଖିଛି। ଫାଉଣ୍ଡେସନ୍ ଲିପଷ୍ଟିକ୍ କ୍ରିମ୍ ସବୁ ତ ଲଗାଅ ତମେ।
ସେ ଯାକ କଣ ମୁଁ ତ ଆ କାନ ଉଠିଲା ଦିନଠୁ ହେରା ଜାଣିନି ହେରା କଣ ସବୁ।
ତମେ ତ ଲଗଉଛ କାହିଁ ମିଛକଥା କହୁଛ।
ତମେ କେତେବେଳେ ଦେଖିଲ ତମେ ତ ତମ ଘରେ ଅଛ ମୁଁ ତ ଆମ ଘରେ ତମେ କଣ ଆମ ଘରକୁ ଆସିକି ସେଇ କ୍ୟାମେରାରେ ଦେଖିଚ କି ସବୁ?
ତମେ ତ ଭିଡିଓ ଛାଡି ଥାଉଛ ମୋବାଇଲରେ ହାଡ଼ୁ ଦେଖିଦୋଉଛି।
ମୁଁ ତମକୁ ମୁଁ ମୁହରେ ଲଗେଇଲା ବେଳେ ତମକୁ ଭିଡିଓ ଛାଡିଥିଲି କେବେ ଛାଡିଥିଲି କହିଲ ଟିକେ?
ଆର ମାସରେ।
ଆର ମାସ ଆର ମାସ ଆର ମାସର ନାମ ଟା କଣ କୋଉ ମାସ?
ମାସରେ ତ ଆର ମାସରେ ତମେ ଦିଲ୍ଲୀ ଯାଇଥିଲ ତ ହାଡ଼ୁ ଛାଡିଥିଲ ଫଟ।
ଓହୋ ଦିଲ୍ଲୀ ଯାଇଥିଲି ମୁଁ ମନେ ଅଛି ତମର?
ହଁ।
ସେଇଠି ତ ମୁଁ କିଛି ଲଗେଇ ନଥିଲି ମୁହଁରେ।
ହଁ ତ ତମେ ଲଗେଇ ଥିଲ ଚୁଟିଛାଡ଼ ଥିଲ, ଲିପଷ୍ଟିକ ଲଗେଇଥିଲା, ଫାଉଣ୍ଡେସନ ଲଗେଇଥିଲ।
ଦିଦି ତମେ ଭାରି ଦୁଷ୍ଟ ମିଛ କଥାଗୁଡା କହୁଛ ଖାଲି।
ଦିଦି ତମେ ଦେଶ ଟା ତମେ ମୀଛ କଥା କହୁଛ।
ଦେଖି ତମ ଆବାସଟା ବହୁତ ଜୋରରେ ଆସୁଛି ମୋ କାନ ଫାଟି ଯାଉଛି।
ତାମ ଆବାଜଟା ବି ବହୁତ ଜୋରରେ ଆସୁଛି ମୋ କାନ ବଥା ହେଲାଣି।
ଦିଦି ଟିକେ ଧୀରେ କୁହ।
ହଁ ଦିଦି ତମେ ବି ଟିକେ ଧୀରେ ଖୁ ହ।
ଦିଦି ଏମିତି କାଁ ଇଂରାଜୀ ଶବ୍ଦ ବ୍ୟବହାର କରୁଛ ମତେ ଖାଉଁ ଖାଉଁ କରିକି।
ଉଁ।
ଖାଏ ଖାଏ। ହ୍ୟାଲୋ। ହ୍ୟାଲୋ ଦିଦି।
ହଁ ଅଁ।
ହଉ ଦିଦି ସେଇ ମଜାକ ମସ୍ତି ଛାଡନ୍ତୁ କେବେ ଯିବା ସତରେ କୁହନ୍ତୁ?
ହଉ ଷୋହଳ ତାରିଖରେ ଯିବା ଆମେ।
ଷୋହଳ ତାରିଖ ତ ରଥଯାତ୍ରା ତା ପୂର୍ବରୁ ଯିବାକୁ ପଡିବ ନା। ସେଇଠି ଆମକୁ ଗୋଟେ କୋଠରୀ ନବାକୁ ପଡିବ କୋଉ ହୋଟେଲ ଦେଖି ରଖିବାକୁ ପଡିବ ହଁ କି ନାଇଁ ନ ରହିବା କେମିତି କୋଉ ମଠ ଆଶ୍ରମ।
ହଁ ଆମେ ଚଉଦ ତାରିଖରେ ଯିବା।
ତମର କିଛି କାମ ଆଉ ନାହିଁ ତ କାମର ବାହାନା ଆଉ କାଢିବନି ତ କିଛି?
ନା।
ସତ କହୁଛ?
ହଁଅଁ।
ମତେ କଥା ଦିଅ।
ଉଁ।
ମତେ କଥା ଦିଅ।
ହଁ।
ହଉ ଦିଦି ମୁଁ ତମ କଥାକୁ ବିଶ୍ଵାସ କଲି ଠକିବନି ମତେ ଜମାବି।
ହଁ।
ସତତ?
ହଁମ୍।
ଆଉ ଏବେ କଣ ରୋଷେଇ କରୁଛ ଘରେ?
ଆମର ଚିଙ୍ଗୁଡ଼ି ତରକାରୀ।
ଆଜି ମଙ୍ଗଳବାରଟା ସାଧା ଖାଉନ କି ତମେ? ଆମେ ତ ସାଧା ଖାଉଛୁ।
ନା ଆମେ ଆମିଷ ହିଁ ଖାଉଛୁ।
ଆଉ କେବେ ତାଲେ ସାଧା ଖାଉଛ?
ସୋମବାର ଗୁରୁବାର ଆଉ ଶନିବାର।
ଓହୋ ହଉ ତାହଲେ ଦିଦି।
ହଉ ଦିଦି ରଖୁଛି ଗୁଡ୍ ନାଇଟ୍।
ହଁ ଦିଦି ଟାଟା ଶୁଭରାତ୍ରି।
ହଁ।